ଆଉ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର ଆସୁଛି ଆବାଜ? ହଁ ମୁଁ ଆବାଜ ଆସୁଛି ଆପଣଙ୍କୁ ନା
ହୁଁ ନମସ୍କାର।
ହଁ ଆଉ କେମିତି ଅଛନ୍ତି।
ଅଛି।
ଆଉ କେମିତି ଅଛନ୍ତି?
ଭଲ ଅଛି ଆଉ
ମୁଁ ବି ଭଲ ଅଛି ଆଉ କଣ କରୁ ଥିଲେ। ମୁଁ ବି ଭଲ ଅଛି। ଅଛି ଆ କଣ କରୁ ମୁଁ ଏଇ ଟିକେ ସମାଚାର ଗୁଡା ଦେଖୁଥିଲି।
ଆଛା କଣ ଦେଖିଲେ? ଏ ଯେ କେତେ ଗରମ ପଡୁଛି। କଣ ନାହିଁ ଏସବୁ କି କେତେ ମାନେ ରେଟ ବଢିଲା କେତେ ଦ୍ରବ୍ୟ ସେ ଦେଖ ହୁଁ କଣ କଣ ହଉଛି ଦେଶରେ ଦେଖ ପୁଜ
ହୁଁ ସେଇଟା ଏବେ ଚାଲିଛି ଏବେ ଗରମ ଚାଲିଛି। ଆହୁରି ମାନେ ଦରଦାମ ଗୁଡା ବି ବଢି ଚାଲିଛି। ପେଟ୍ରୋଲ ମିଳୁନି, ଆଉ ରାସନ ବି ବହୁତ ଆଜିକାଲି ଦରଦାମ ଗୁଡା ବଢି ଚି। ଚାଲିଛି।
ନା ନା ଯା ଯାହା ଯାହା କିଛି ହେଲେ ପେଟ୍ରୋଲ ଡିଜେଲ ରେଟ୍ ବଢିଲେ ନା ସମସ୍ତ ସମାନର ଜିନିଷ ର ରେଟ୍ ବଢ଼ିବ କାହିଁକି ଆପଣ ଜାନଣିଛନ୍ତିମେନ୍ ସବୁଠି ନିର୍ଭର କରୁଛି ପେଟ୍ରୋଲ ହଁ ଗୋଟେ ଗୋଟେ ଦେଶରେ ନିର୍ଭର କର ରାଜ୍ୟ ରାଜ୍ୟରେ ନିର୍ଭର କରୁଛି ସମାନ ଆଣିବା ହେଲା। ରକ୍ତ ରପ୍ତାଣୀ ସବୁ ସେ ତ ସବୁ କର ନିର୍ଭର କରୁଛି ପେଟ୍ରୋଲ ଉପରେ ଯ ଯାରେ ପେଟ୍ରୋଲ ଡିଜେଲ ରେଟ୍ ବଢିଲେ ସବୁ ସମାନ ର ଜିନିଷ ସବୁ ରେଟ୍ ବଢିବ।
ଆଜ୍ଞା।
ଆଉ ଦେଖୁଛନ୍ତି ନା କେତେ କଣ ସବୁ ହଉଛି କଣ କେସ୍ ସବୁ ବି ହଉଛି? ଅଛି ନା ଏ ମଣିଷ ଜାତି କିଏ ଆରାମ ରେ ନାହାନ୍ତି ନା? ହୁଁ ଉ
କେହି ମାନେ ଏ ପଇସା ବାଲା ଲୋକ ବି ଭଲ ନାହାନ୍ତି ଆଉ ଗରିବ ଲୋକ ବି ଭଲ ନାହାନ୍ତି।
ଉଁ କେହି ଖୁସିରେ ନାହାନ୍ତି
କେହି ବି ଖୁସିରେ ନାହାଁନ୍ତି।
ହୁଁ
ତ ସେଇ ଦେଖିଲି ଗୋଟେ ଝିଅ ଟାକୁ ବାହା ଦେଇଥିଲେ ସେମାନଙ୍କ ଘର ଲୋକ ନ୍ୟୁଜ ରେ ଦେଖୁଥିଲି ସମା ପାଚାରରେ ବାହା ଦେଇଛନ୍ତି ମାନେ ଯୋଉ ତୁ କ ପ୍ରବଳ ଦେଇଛନ୍ତି ମାନେ କୋଟିଏ ଟଙ୍କାର ଯୌତୁକ ଦେଇଛନ୍ତି।
ହୁଁ ହୁଁ।
ତାକୁ ଗାଡି ଘୋଡ଼ା ସବୁ ଦିଆ ହୋଇଛି, କିନ୍ତୁ ତୁ ଏଇ ପାଞ୍ଚ ଛ ଛଅ ମାସରେ ଝିଅଟା ମରିଗଲା।
ହଁ ଅ
ହଁ ମାଗିଥିଲେ ମାଗିଥିଲେ ଯୌତୁକ ସେମାନେ ଯୌତୁକ ତୁକ ମାଗିଛନ୍ତି ବି ଆଉ ନିଜ ନିଜ ଯେମିତି ବାପା ମା ବି ଅଛନ୍ତି କି ନା ମୋ ଝିଅ ଟା ଯାଉଛି ବାହା ହେଇକି ତ ଆମେ ଦେଇଦବା ଯେତିକି ଆମର ଅଛି ତ କୋଟି ଟଙ୍କା ବି ଦେଇଛନ୍ତି ଯୋଉ ତୁକରେ ଆଉ ମାନେ ସବୁ ସମାନ ସବୁ ଦେଇଛନ୍ତି, ହଁ ହଁ ନିଜ ଝିଅ କେତେ ଖୁସିରେ ଥିବ ସେଇଟା ଦେଖିବ ନା ଝିଅ ଟା ବୋଧେ କହୁଥିଲା ତାଙ୍କ ଘରେ କି ମତେ ତ ସେଇଟା ଦେଖୁଥିଲି ଝିଅ ଟା କହୁଛି ବାରମ୍ବାର କି ବାପା ମା ମତେ ମତେ ନେଇକି ଯାଉ ଏଠୁ ମତେ ବହୁତ ଶାସନ କରୁଛନ୍ତି ମତେ ମାରି ହେଲେ ଏମାନେ ବାହାଘର ଟା ଛଅ ମାସ ବି ହେଇନି ଆଉ ସେମିତି ତାଙ୍କର ଚାଲିଥିଲା ତ ବହୁତ ମାନେ ତାକୁ କଷ୍ଟ ଦେଉଥିଲେ ଘରେ ସେମାନେ ଆଉ ରହି ପାରିଲାନି ହଁ କଷ୍ଟ କରୁଛନ୍ତି ବହୁତ ବହୁତ ତ ଯଦି ତମକୁ ଇଛା ନଥିଲା ସେଇ ଝିଅ ଟା ମାନେ ରଖିବାର ନହେଲେ ତମକୁ ଆହୁରି କିଛି ଦରକାର ଥିଲା, ଆଉ ସେ ଝିଅଟା ଏମିତି ସେମିତି ଝିଅ ନୁହେଁ ସି ମାନେ ଗୋଟେ ଜାଗାରେ ମାନେ ଯୋଉଠିରେ ସି ରହୁଛି ରହୁଥିଲା ସେଇ ଜାଗାରେ ସିଏ ବହୁତ ଭଲ ପାଠ ବି ପଢିଛି ଫିର ଏମାନେ ଏମିତି ଯୋଉ ଫେସନ ଫେସ ସବୁ ଇଏ ରେ ସେଠି ବି ନାମି ଅଛି ସିଏ ମାନେ ଭଲ ଘରର ଝିଅ ଟା ଥି ହେଲା ହଁ, ଭଲ କାମ ବି। କରୁଥିଲା ଆଉ ସବୁ, ଆଉ ଯୋଉ ହଁ ହଁ, ସବୁ ପଢା ପଢି ତାର ବୋହୁତ ଭଲ। ମାନେ ଝିଅଟା ଥିଲା, ଆଉ ଉ, ମାନେ କାହାରି ଉ ତାପରେ ମାନେ, ଏମିତି ନେଇଁକି ମୁଁ ତାକୁ ନେଇକି ମାନେ ଚଳିବି, ନା ମତେ ସିଏ ଦବ ତ ମୁଁ ଖାଇବି, ସେମିତି ବି ନଥିଲା, ସେ କାମ ଫାମ କରୁଥିଲା ଝିଅ ଟା।
ଦେଖେ ଦେଖେ, ଫାଷ୍ଟ ଟା ତ ଫାଷ୍ଟା ଟା ତ, ତାଙ୍କ ମାଆ ବାପାଙ୍କର ଟିକ କେ ଦଶ ଅଛି ଯେଉଁମାନେ ଯୌତୁକ ମାଙ୍ଗିଲେ, ଆଜି କାଲି ମାନେ ଇଏରେ ଆ ଟାଇମ ରେ ତ ଦେବା କଥା ନାହିଁ। ସେ ଘରେ ଝିକୁ ହେଲା, ହୁଁ ହୁଁ, ଆଜି କାଲି କିଏ ମାଙ୍ଗୁଛି? ନା ସେ ନିଜ ଖୁସିରେ ମା ବାପା
ଲାଲଜଟା ଭରି ଯାଉଛି ନା। ସବୁ ଗୋଟେ ମନଟା ଆମର। ଇଏ ହେଇଯାଉଚି, ମାନେ ପଇସା ଦେଖିକି ଲୋକଙ୍କର ସେଇ ନିୟତ ଟା ଖରାପ୍ ହେଇଯାଉଛି।
ହୁଁ, ଆ ଆ ଠିକ ଅଛି, ସେମାନେ ଦେଲେ ଭି। ଗୁଲେ କିଛି ନାଇଁ କିନ୍ତୁ ସେ ମା ବାବାଙ୍କୁ ବାରମ୍ ବାର କହୁଛି। କି, ମତେ ଏଇଠୁ ନେଇଯାଅ-ନେଇଯାଅ ତ ପେଲିବା କଥା, ହୁଁ ହୁଁ ହୁଁ। ମିଳିବା କଥା ଦେଖିବା କଥା, କଣ ହେଲା ଝିଅକୁ
କଣ ହେଲା ଝିଅ ଟାକୁ, ସେଇ ଜିନିଷ ଟା। ତାଆ ପରେ ଆଁ ଆଁ ଦେଖାଗଲା କି, ସିଏ ତା ମାଆଙ୍କ ସାଙ୍ଗରେ ରାତିରେ, ଏଗାରଟା ନା ବାରଟାରେ କଥା ହଉଥିଲା, ଅଧଘଣ୍ଟା କଥା ହେଇ ସା ସାରିଲା ପରେ, ବୋଧେ ତାଙ୍କର ହଜବେଣ୍ଡ ଆସିଲେ ଘରକୁ। ହେଲା ରୁମରେ, ବେଡରୁମରେ, ଫୋନ୍ ଟା କାଟି ଦେଲା କି ରୁହ ହଁ ମୁଁ କଲ କରୁଚି ବୋଲି। କାଟିଲା ଆଉ ଅ ଅଧ ଘଣ୍ଟା ପରେ ତାର ମର୍ଡ଼ର ହେଇଚି ବୋଲି, ମାନେ ସେ ସୁସାଇଡ କଲା ବୋଲି ତା ଫୋନ୍ ଆସିଲା ତାଙ୍କ ଘରେ।
ହୁଁ ହୁଁ, ହୁଁ ସୁସାଇଡ କରିବା ଆବ ସେ, ତାଙ୍କ କୁ ମାରିବେ ନ ମାରିବେ
ହୁଁ ଉଁ, ସୁସାଇଡ କଲା ବୋଲି ସିଏ ତାକୁ। ମାନେ ଏ, ତାଙ୍କ ଘର ଲୋକଙ୍କୁ ଖବର ଆସିଲା। ଯେ ଆପଣଙ୍କ ଝିଅ ସୁସାଇଡ କଲା ବୋଲି। ଆଉ ସିଏ ତାର ହଜବେଣ୍ଡ ଆସିଲା ରୁମକୁୁ ସି କେମିତି ମାରିଲା ତାକୁ କେମିତି ତି ମାନେ କଣ
ରହସ୍ୟ ତା ତା ସ୍ଵାମୀ ଆସିଲା ଏ ସବୁ ଏବେ କ୍ରାଇମ ବ୍ରାଞ୍ଚ ଦେଖିବ କଣ ଏ ସବୁ ଚାଲିଛି ଏ ସବୁ ବ୍ରହ୍ମପୁରରେ ମାନେ ଆଉ ଗୋଟେ ଗୋଟେ ଏରିଆରେ ଏମତି ଚାଲିଛି ସବୁ ଏରିଆରେ କିଛି କିଛି ଚାଲିଛି ହଁ ଏ ସବୁ ଆପଣ ଏତେ ଧ୍ୟାନ ଦିଅନ୍ତୁ। ନି ଆଉ ଏସବୁ କଣ କରିବା ସବୁ ଚାରି
ମାନେ ଭଲ ଭଲ ଲୋକଙ୍କର ଏମିତି ହଉଚି ତ ଆମ ମାନେ କଣ କରିବି
ହଁ ସାଧାରଣ ଲୋକମାନେ ଏମିତି ହଉଚି
ହଁ ପାଗଳ ହେଇଯିବ ନା ସମସ୍ତେ ମାନେ ଝିଅ ଛୁଆଙ୍କର କୌଣସି ଜାଗାରେ ବି ମାନେ ଭଲ ସୁବିଧା ହଉନି ଅସୁବିଧା ହଉଛି କିଏ ବୁଝୁଛି କିଏ ନ ବୁଝୁଛି ସେମିତି ହେଇଯାଉଛି ଆମକୁ ସେଇ ଜିନିଷଟା ମାନେ ରଖିବାର ଅଛି କି ଆମେ ନିଜେ କାମ କରିବା ପାଠ ଭଲ କରିବା
ସେଥିପାଇଁ ତ ହ ସବୁ ଝିଅଙ୍କୁ ଏଜୁକେଟେଡ ହେବା ଦରକାର, ପାଠ ପଢିବା ଦରକାର ନିଜ ଗୋଡ ହ ନିଜ ଗୋଡେ ହେବା ଠିଆ ହବା ଦରକାର ସମସ୍ତଙ୍କୁ ଚାକିରି ଫାଷ୍ଟ କରିବା କଥା ଯୋଉ ଚାକିରୀ ବି ଥାଉ ଛୋଟ ବଡ଼ ଥାଉ ଯେ ରିମୋଟ ଥାଉ ଗୋଟେ ଥିବ ଗୋଟେ ମାନେ ଆଜିକାଲି ସେଇ ଝିଅ ସମ୍ମାନ ଦେବା କଥା ଆ ନାଇଁ ଏଇ ସବୁ ସେଥିପାଇଁ ଗୋଟେ ଏଇଠୁ ଗୋଟେ ମାନେ ଶିକ୍ଷା ମଳିଲା ସେ ଝିଅ ମାନଙ୍କୁ ଏଯୁକେଟେଡ଼ ହେଇକି କି ଚାକିରୀ କରିବାର ହିଁ କଥା
ମାନେ ଚୁପ୍ ସେ ଚୁପ ରହିଗଲା କିଛି ସିଏ ଅ ମାନେ ନିର୍ଣ୍ଣୟ ନ ନେଲା ଏଇ ପାଞ୍ଚ ମାସ ତାକୁ କେମିତି ମାନେ କଷ୍ଟ ଦଉଥିଲେ ତାଙ୍କ ଘରେ ସେଇଟା ସି ନିଜ ମାନେ ନି ଯିଏ ଘରୁ ପଳେଇଥାନ୍ତା କି ମାନେ ଘର ଲୋକଙ୍କୁ କଲ କରିକି ଡାକିଥାନ୍ତା ସେମାନେ ଖାଲି କହୁଛନ୍ତି ନା ତୁ ରହିଥା ଧର୍ଯ୍ୟ ଧର ଧର୍ଯ୍ୟ ଧର ତା ମା ବାପା ଧର୍ଯ୍ୟ
ସେମାନେ ଏତେ ଭା ମା ବାପା ମାନେ ଏତେ ଭାବିନାହାନ୍ତି କି ସେମାନେ ଭୁଲ ଭାବୁ ଆଛନ୍ତି ଭଲ ଲୋକମାନେ ମୋ ଝିଅ ଆଜଷ୍ଟ ହେଇଯିବ ରହିଯିବ ଏମିତି ହଉଛି ସେମାନେ ବୁଝିପାରିଲେନି ନା ସେ ଗୋଲତିଟା ତା ମା ବାପା ବି କେବେ ନିଜକୁ କ୍ଷମା କରିପାରିବେ। କେବେ କ୍ଷମା
ନା ତାଙ୍କ ଝିଅ ତ ମରିଗଲା ଝିଅ ଟା ମରିଗଲା ବେଚାରୀ। ତାର ତ ସବୁ ସ ମରିଗଲା ତା ମା ବାପା ବି ଏବେ କାନ୍ଦି କାନ୍ଦି କଣ କରିବେ। ଆଉ ଯିଏ ତାର ସ୍ଵାମୀ ସିଏ ତ ତାକୁ କହୁଛି କି ମୁଁ ତ ଜାଣିଲି ମୁଁ ତ ଘରେ ନଥିଲି ତ ଯଦି ତମ ଘରେ କେହିନଥିଲେ। ତ ତମ ମାନେ ମେସେଜ ବି ସେ ଦେଇଛି। ତ ମେସେଜ ଗୁଡା ବି ତ ଲୋକ ପଢୁଛନ୍ତି। ନା କି
ନା ନାଇଁ ସେ ସବୁ ସେ ସବୁ ରହସ୍ୟ ସେ ସବୁ ହେବ ହେବ। ସେ ସବୁ ତାଙ୍କ ମା ବାପା ବାପା ଝିଅ ର ମା ବାପା କହିବେ ପୋଲିସକୁ ସି ବି ଆଇ କି ଯାହା କିଛି
ହ ତ ସେଇଗୁଡ଼ା
ଆ ଛାଡ ସେ ସବୁ ଆଉ
ହୁଁ ଆଉ ସମାଚାର ଏ ଦେଖଉଛି ଏବେ ପାଣିପାଗର ସେଇଟା। ମାନେ କେମିତି ଖରା ପଢୁଛି। ଏବେ ଖରା ବଢି ଚାଲିଛି। ତ ପଚାଶ ରୁ ପଞ୍ଚାବନ ଡିଗ୍ରୀ ପର୍ଯ୍ୟନ୍ତ ବି ହଉଛି। ସେଗୁଡା ବି ଦେଖଉଛି ମାନେ ଏବେ ଖାଇବାର ଜିଣିଷ ଏବେ ଜାଣିଛନ୍ତି। ସେ ତରଭୁଜ ରେ ତରଭୁଜ ଯଉ ଆମର ସେଟାରେ ବି କେମିକାଲ ଦିଆ ହଉଛି। ରାସାୟନିକ ପଦାର୍ଥ ଗୁଡା ସେଠାରେ ବି ଦିଆ ହଉଛି। କି ମାନେ ନାଲି ଦିଶିବ ସେଟା ଖାଇବାରେ ମିଠା ଲାଗିବ। ଇଞ୍ଜେକ୍ସନ ଦିଆ ହଉଛି ସେଠି
ହୁଁ।
ସେଇଟା ପାଇଁ ଟିକେ ଖରାପ ଲାଗେ। କାହିଁକି ଖରା ମାସରେ ତ ପ୍ରଚୁର ପରି ମାତ୍ରାରେ ପାଣି ତ ସେଇ ଫଳରେ ଥାଏ ଆଉ ସେଇ ଫଳ ଟାକୁ ହିଁ ମିଠା କରୁଛନ୍ତି। ରଙ୍ଗ ପକେଇକିନା ନହେଲେ ସ ଇଞ୍ଜେକ୍ସନ ଦଉଛନ୍ତି। କି ଏମିତି ହବ ବୋଲି ତ ସେଇ ଜିନିଷ ଟା ଖରାପ ନା। ହଁ। ଖାଇବାରେ ବି ଆଜିକାଲି ବହୁତ ମାନେ ଇଏ କି କେମିତି ଖାଇବି ନା ଖାଇ ପାରିବିନି ବୋଲି। ସେଇ ଜିନିଷ ଟା ହଁ ଆମ୍ବରେ ମଝିରେ ତ ଆମ୍ବରେ ଶୁଣିଥିଲୁ ଆମ୍ବ ଟାକୁ ବି ସେଇ ଇଞ୍ଜେକସନ୍ ଦେଇକି ହଁ ଖରାପ ହେଇଯାଉଛି। ହାଇବ୍ରିଡ ଆମ୍ବ ଗୁଡା ଅଛି ସେଇଗୁଡା ତାପରେ ତାକୁ ବି ସେମିତି କରାହେଲା। ମାନେ ଲୋକେ ଖାଇବେ କଣ ପନିପରିବାରେ ବି ରଙ୍ଗ ଦେଇକିନା କଲର ଅ ସବୁଜ କରିଦଉଛନ୍ତି ସବୁ ଜଣିଷରେ କଷ୍ଟ ସେଇ ସବୁ ଆମେ ସମାଚାରରେ ଦେଖୁଛୁ ତ କିଛି ଖାଇବା ପାଇଁ ବି ଇଚ୍ଛା ହୁଏନି କିନ୍ତୁ ନ ଖାଇଲେ ଲୋକ ବଞ୍ଚିବ କେମିତି ସେ ଏଇ ଟିକେ ଅସୁବିଧା ହଉଛି ଆଉ କଣ। ଆଉ କାମ ଫାମ ସରିଲା ଆପଣଙ୍କର?
ହୁଁଁ ଏଇତ ନାସ୍ତା ଏଇ ଜଳଖିଆ ଖାଇଲି ଏବେ କିଛି କିଛି କରିବି।
ରନ୍ଧା ରନ୍ଧି କରିନାହାନ୍ତି ବୋଧେ।
ନା ନା କରିନି ଆରମ୍ଭ କରିବି ଏଇଟାର
ଖରା ରେ ବେଶି ବାହାରିବେନି। ଆଜ୍ଞା। ଘରେ ଟିକେ ରୁହନ୍ତୁ ନିଜ ଦେହକୁ ତାକୁ ବି ଭଲ ରଖନ୍ତି ତୁ ଆଉ ନିଜେ ବି ନିଜ ପରିବାରକୁ ବି
ଆପଣ ବି ଆପଣଙ୍କୁ ଦେଖନ୍ତୁ ହଁ ଦେଖିକି ମନ ମାନେ ଖରାପ କରନ୍ତି ଆଉ କଣ କରିବା ଯାହା ହବ ଆଉ ଠିକ୍ ନମସ୍କାର